ହାଲୋ।
ହଁ ବନ୍ଧୁ କଣ କୁହନ୍ତୁ।
ହଁ ବନ୍ଧୁ ଜୟ ଜଗନ୍ନାଥ କଣ କରୁଥିଲେ?
ଆ ଜୟ ଜଗନ୍ନା ଆ ମଣି ଆ କଣ କରୁଥିଲ?
ଆପଣ କଣ କରୁଥିଲେ?
ଆମେ ଟିକେ ପୁରୀ ଆଇଛୁ ତ ଆ ପୁରୀ ଆଡେ ଟିକେ ଆସିଛି ଆଉ ଟିକେ ପୁରୀ ଭଳିଆ ନକ ତାହେଲେ ଆଗ ମଲଟେ ଲାଗିବ ଆମଣି।
ନାଇଁ ଆପଣଙ୍କର ବୋଧେ ରୋଗ ବାହାରିଲେଣି ଯାହା ଲାଗିଲାଣି ଆଉ ଆମେ ଏବେ ଦେ ଦେଖୁଛନ୍ତି ଆମେ ଏବେ ଦି ତିନିଥର ଖଣ୍ଡେ ନାମ ନେଇ ସାଇଲେଣି ତଥାପି ଆପଣ ଏମିତି ହଉଛନ୍ତି।
ଆ ନା ଆପଣଙ୍କ ଏମିତି ଭାବୁଛନ୍ତି ଯେ ଆମେ ପା କେତେ ଭଲ ଲୋକ।
ହ ଭଲ ଲୋକ କେତେ ମୁଁ ଜାଣିନି।
ନା ଖାଇନି ଖାଇବାକୁ ଯିବି ଆଉ ଖାଲି ଟିଏ ଯାଇଥିଲି ସନ୍ଧ୍ୟାବେଳେ ଟେ ଯାଇଥିଲି ଲସି ପିଇଥିଲି ଆଉ।
ଲସି କେତେ
ଆଁ ଆଁ କଣ କହିଲେ।
ଉଁ
କଣ କହିଲେମ୍ ଲସି ପିଇଥିଲୁ ଆମର ଏଇ ଯୋଉ ମାର୍କେଟ ବିଲ୍ଡିଂ ରେ ଲସି ପିଇଥିଲୁ ଆଉ।
ଦୋସା ଖର ଖରେ ନହଲେ ମୁଁ ଯାଇ
ଓହୋ ଆପଣଙ୍କର କଣ କଥାବାର୍ତ୍ତା କଣ ବୋଧେ ମାନେ କଣ କହିଲେ ମାନେ। ଟିକେ ସାମଞ୍ଜସ୍ୟ ପର ପାର୍ଥକ୍ୟ ମୋତେ ଦେଖା ଯାଉଅଛି ମତେ ଶୁଭୁ ନାହିଁ ଭଲସେ।
ମୋର ବି ଆପଣଙ୍କର କିଛି ଶୁଣାଯାଉନି ତଥାପି ମୁଁ ବକବକ ହଉଛି ଆପଣ ବି ହୁଅନ୍ତୁ।
ହେଁ ତା ତ ବହୁତ ଭଲ କଥା ହଉ ଠିକକ୍ ଅଛି କିଛି କଥା ନାହିଁ ଆଉ ଆପଣ। ଯେ ଆପଣ ତ କଣ ଖାଇଛନ୍ତି ଆଜି ରାତିରେ?
ମୁଁ କିଛି ଖାଇନି ମୁଁ ଆଉ ଟିକେ ପରେ ଖାଇବି ଆପଣ କଣ ଖାଇଛନ୍ତି?
ଆରେ ମୁଁ ପରା ଏବେ ଆପଣଙ୍କୁ ସଙ୍ଗେ ସଙ୍ଗେ କହିଲି କି ଲସି ପିଇ କରି ଆସିଅଛି ଏବେ ମୁଁ କି କିଛି ଖାଇବା ଗ୍ରହଣ କରି ନାହିଁ। ମୁଁ ଆଉ ଟିକେ ସମୟ ପରେ କ
କରିବେ।
ମୁଁ ଭାବୁଥିଲି ଏବେ ତ ନଅଟା ବାଜି ଛତିଶ ମିନିଟ ହୋଇଅଛି। ତେବେ ମୁଁ ଭାବୁଥିଲି କି ଆଉ ଟିକେ ସମୟ ଯାଉ ଅର୍ଥାତ୍। ଆ ଦଶଟା କିମ୍ବା ଏଗାରଟା ବାଜୁ।
କଣ ଖାଇବେ?
ଉଁ କଣ ହୋଇଛି ମତେ ତ ଜଣା ନାହିଁ କିନ୍ତୁ। ମୋ ମାମା ମତେ ଆଜି କହୁଥିଲେ କି ଆଜି କଣ ରୁଟି କୁ। ଏ ଖେ, କେବଳ କ୍ଷୀର ଅଛି, ତ ରୁଟି କ୍ଷୀର ଖାଇବି ଆଉ।
କାହା କ୍ଷୀର?
ଉଁ, ଗାଈର କ୍ଷୀର।
ଓହୋ ପାଠ ପଢିବାକୁ ଭଲ ଲାଗେ?
କଣ କହିଲେ?
ତୋ
ହଁ, କୁହନ୍ତୁ-କୁହନ୍ତୁ, ମୋତେ ଶୁଭୁଛି। ଆପଣଙ୍କୁ କଣ ମୋ କଥା ଶୁଭୁ ନାହିଁ କି?
ଆପଣଙ୍କୁ ଭ୍ରମଣ କରିବାକୁ ଭଲ ଲାଗେ?
ହଁ, ଗମନ କରିବାକୁ ମୋତେ ଭଲ ଲାଗେ।
ଯାଉନାହାନ୍ତି ଗମନ କରିବେ?
କୁଆଡେ ଗମନ ଆଉ କରିବାକୁ ଯିବୁ, ଆପଣ କେଉଁଠାରୁକୁ ଟିକେ ମାନେ ଉଦ୍ଦେଶ୍ୟ ଯଦି ଦେଇ ଦିଅନ୍ତେ ଆମେ ନିଶ୍ଚିନ୍ତ ରୂପରେ ଯାଆନ୍ତୁ।
ମୁଁ କହୁଛି, ଆପଣ ଆପଣ, କହୁନାହାନ୍ତି ଆପଣ, କଣ ଚୁପ୍ ହେଇଯାଉଚନ୍ତି ପୁରା?
ଆରେ ଆପଣ କଣ କହିଲେ, ତାହା ମୁଁ ବୁଝି ହିଁ ପାରିଲି ନାହିଁ?
ମୁଁ କହିଲି କି, ଯାଆନ୍ତୁ ଟିକେ ଖଣ୍ଡଗିରି ଆଡେ ଭ୍ରମଣ କରିକି ଆସିଯାଆନ୍ତୁ?
ଅ, ଖଣ୍ଡଗିରି ଆଡେ, ଆଉ ଠିକ ଅଛି, ମୁଁ ଯିବି ନିଶ୍ଚୟ, ଏବେ ତ ମୁଁ ଆପଣ ତ ଜାଣିଛନ୍ତି ଦାଡି ଟିକେ କାଟି ଟିକେ ଆସିଛି। ମୁଁ ଭାବୁଥିଲି, ମଧ୍ୟ ଟିକେ ଯାଇକରି ଆସିଲେ
ଆଜ୍ଞା, ନିଶ୍ଚିତ ଭାବରେ।
ଆପଣ କଥାଟିକୁ ଶୁଣୁନାହାନ୍ତି ଭଲସେ ଆଉ
ଏବେ-ଏବେ ଆପଣ ପୁରା ଦାଢ-ଫାଡି କାଟିଚନ୍ତି, ନିଶ୍ଚିତ ଭାବରେ ଆପଣଙ୍କର ବେପାରୀଟି ହବ, ମୁଁ ଆଶା କରୁଛି।
ହଁ ହଁ, ଠିକ କଥା, ଆପଣ ତ ଆପଣ ତ ଯେପରି ଭାବରେ କଥା ହେଉଛନ୍ତି, ମୋର ଶୁଣିକି ମାନେ ହୋଇଯାଉଛି। କିନ୍ତୁ, ଆପଣ ତ ଜାଣିଛନ୍ତି, ତେଣୁ ମୁଁ କିଛି କହିପାରୁନାହିଁ, କି ଆପଣଙ୍କୁ ମଧ୍ୟ କିଛି ଅପଶବ୍ଦ ମଧ୍ୟ ବ୍ୟବହାର କରିପାରୁନାହିଁ।
ଆଜ୍ଞା ଆଜ୍ଞା, ନକଲେଇ ଭଲ, ଆପଣ ଗୋଟେ କାମ କରନ୍ତୁ ଆପଣ ଯେତେବେଳେ ଯିବେ ଆପଣଙ୍କ ସହିତ ଗୋବରା ବାବୁ ଆଉ ରଶ୍ମି ବାବୁଙ୍କୁ ନେଇକି
ହଁ, ଆମେ ତ ଆଜି ଭାବୁଥିଲୁ କି ଗୋବରା ବାବୁଙ୍କୁ ଏବଂ ରଶ୍ମି ବାବୁଙ୍କୁ ଆମର ଗୋଟେ, ଗୋଟେ ଶୋ କରିବାର ଥିଲା ଓଡିଶା ସହ ଆପଣ ଜାଣିଥିବେ, ତ ସେଇଥିରେ ଭାବୁଚି କି ତାଙ୍କୁ ତ ସେଇଥିରେ ଭାବୁଚି କି ତାଙ୍କୁ ନିମନ୍ତ୍ରଣ ଦେଇଥିଲେ, ଯଦି ସେମାନେ ଆସନ୍ତେ ଆମର କିଛି ଭ୍ୟୁ ଯାଆନ୍ତା ଆଉ।
ହଁ ଭଲ କଥା, ତାଙ୍କୁ ଡାକିଲେ ବି ଭଲ ହୁଅନ୍ତା, କିନ୍ତୁ ସେ ଆସିଲେ, ଆମ ପାଇଁ ଅସୁବିଧା ହବ, ଯେମିତି ହେଇଥିଲା ତାଙ୍କୁ ସେମିତି ଆମ କୁବି ଅସୁବିଧା ହେଇପାରେ?
ଆଉ ଆପଣଙ୍କର ମାମୁଁ ମାଇଁ ଭା ଭଉଣୀ ଏବଂ ମା ବାପା ସବୁ କଣ କରୁଛନ୍ତି?
ସମସ୍ତେ ଆଜ୍ଞା ଶୋଇଛନ୍ତି, ମୁଁ ଏକା କିଛି ଆଇଚି।
ଓହୋ, କିନ୍ତୁ ଆପଣ ତା ଜାଗାରେ ଆପଣ ମଧ୍ୟ କହିପାରିଥାନ୍ତେ କି ମା ବାପା ଶୋଇଛନ୍ତି, ମାଇଁ ଶୋଇଛନ୍ତି ମାମୁଁ ଶୋଇଛନ୍ତି, ଭଉଣୀ ଶୋଇଛନ୍ତି, ମୁଁ ବି ଶୋଇଛି, ଆପଣ ଆଉ ଆପଣଙ୍କ ଭାଇ
ଭାଇ ଖେଳୁଛି।
ଓହୋ ଭାଇ ଖେଳୁଚି କାହା ସହ ଖେଳୁଚି ସିଏ?
ସିଏ ରିମୋଟ ସହିତ ଖେଳୁଚି।
ଓହୋ ରିମୋଟ ସହିତ ଖେଳୁଥିଲେ କିନ୍ତୁ ଆମେ ତ ଆପଣ ତ ଜାଣିଥିବେ ଆମେ ଯେତେବେଳେ ଛୋଟଥିଲୁ ଆମ ସାଙ୍ଗ ନୁନୁ ସହ ଆମେ ଖେଳୁଥିଲୁ। ଆଉ ଆପଣଙ୍କର କଣ ଆଜି କୁଆଡେ ବୁଲିବାକୁ ଯାଇଥିଲେ ମୁଁ ଦେଖୁଥିଲି।
ଓହୋ ଆପଣଙ୍କ ସହ ଆଜି ଅର୍ଣ୍ଣବ ବାବୁ ଦେଖାହେଲେ?
ଆପଣଙ୍କ ଶବ୍ଦ ତ ମତେ କିଛି ଶୁଭୁନାହିଁ ଆପଣ ବୋଧେ ବୋଧ ହୁଏ କିଛି କାମରେ ବ୍ୟସ୍ତ ଅଛନ୍ତି?
ଆଉ ମୁଁ ତ ଆଜି କୁଆଡେ ଯାଇନଥିଲି।
ଯାଇନଥିଲେ କିନ୍ତୁ ଅର୍ଣ୍ଣବ ବାବୁ ମତେ କହିଲେ କି ଆଜି ବିମଲ ବାବୁଙ୍କ ସହ ଆଜି ମୋର ଦେଖା ସାକ୍ଷାତ ହୋଇଥିଲା। ମୁଁ କହିଲି ଓହୋ ଦେଖାହୋଇଥିଲା ତେବେ ତ ବେଶ ଭଲ କଥା। ଏବଂ ଅର୍ଣ୍ଣବ ବାବୁ କହିଲେ କି ହଁ। ହଁ ଅର୍ଣ୍ଣବ ବାବୁ ତାଙ୍କ ପ ଅର୍ଣ୍ଣବ ବାବୁ ତାଙ୍କ
ସେଇଟା ଗୋଟେ ବାୟା ଲୋକଟା। ଆପଣ ଟିକେ କଥା ହେଇଥାନ୍ତେ ମୁଁ ଆସ୍
ଓହୋ କେଜାଣି ହୋଇଥିବ ସେ ତ କିନ୍ତୁ ମତେ କହିଲେ। ମୁଁ କହିଲି ବିମଲ ବାବୁ ତ କହୁଥିଲେ ସେ କଣ ଗାଁକୁ ଯାଇଚନ୍ତି ସେ ତ ଆସିନାହାନ୍ତି ବୋଲି। କିନ୍ତୁ ଏଠାରେ କଣ ଆସି ବିନ୍ଦୁସାଗରରେ ଆସି ଟହଲ ମାରୁଚନ୍ତି ମୁଁ ଟିକେ ଯାଇ ତାଙ୍କୁ ପଚାରି ଦିଏ। ଏବଂ କୁହନ୍ତୁ କଣ କହୁଚନ୍ତି ଆପଣ ଯଦି ଏପରି ଚୁପ୍ ରହିବେ କେମିତି ହବ? ଆପଣ ତ ଯେପରି ଚୁପ୍ ରହୁଚନ୍ତି ମୁଁ କିଛି ବୁଝିପାରୁନାହିଁ ଆପଣଙ୍କ କଥା ହବାର ଇଚ୍ଛା ମଧ୍ୟ ଅଛି କି ନାହିଁ ନା ଆପଣ ଖାଲିଟାରେ ଏପରି କଲ୍ ଲଗେଇ ଦେଇଚନ୍ତି? ହାଲୋ ବିମଲ ବାବୁ।
ହଁ ହଁ କୁହ
ଆମେ କହୁଥିଲୁ କି ଆମେ ଟିକେ ପିପିଲିଆଡେ ଯାଇଥିଲେ ଟିକେ ଭଲ ହେଇଥାନ୍ତା।
କଣ କଇଲ କି?
ପିପିଲିରେ କଣ କରିବେ ଆପଣ କଣ ଜାଣିନାହାନ୍ତି? ଆପଣଙ୍କ ଶବ୍ଦ ମୋତେ କିଛି ଶୁଭୁ ହିଁ ପାରୁନାହିଁ। ଦେଖିବେ ଆପଣ ନିଶ୍ଚିନ୍ତ ଏହା ଉଁ ହୋଇଯିବ।
ହଁ ଆପଣ କୁହନ୍ତୁ କଣ କରିବା?
ଆପଣଙ୍କ ଶବ୍ଦଟି ମତେ ବହୁତ ଧୀର ଧୀରରେ ଶୁଭୁଚି। ତେଣୁ ମୁଁ ଆପଣଙ୍କ ଶବ୍ଦ କିଛି ଶୁଣି ହିଁ ପାରୁନାହିଁ। ତେବେ ମୁଁ କଥା କଣ ହେବି?
ଆପଣ ଟିକେ ମନକୁ ମନକୁ କଥା ହୁଅନ୍ତୁ ଦି ମିନିଟ ମୁଁ ଆସୁଚି।
ଭଲ ଆଉ ଆପଣ ତ ଏପରି ଯଦି କରିଦେବେ ତେବେ ଆପଣଙ୍କର ତ ଲାଭ ହିଁ ଲାଭ। ସେପରି ଭାବୁଥିଲି ମୁଁ ମଧ୍ୟ କିଛି କରିବି ହେଲେ ଛାଡନ୍ତୁ କିଛି ତ କରିହେବ ନାହିଁ। ମତେ ହିଁ ସବୁ କିଛି ଏସବୁ ଉପରେ ଧ୍ୟାନ ଦବାକୁ ପଡିବ। ଆଉ ଆପଣ ଜାଣି ନ୍ତି ମୁଁ ଆପଣଙ୍କୁ କହୁଥିଲି କି ପିପିଲି ବିଷୟରେ। ମୁଁ ଭାବୁଥିଲି କି ପିପିଲି ଯାଇ ଆମେ ଯଦି ସେଠାରେ ବୁଲାବୁଲି କରି ଆସନ୍ତେ। ମୁଁ ଦେଖିଥିଲି ମାନେ ମୁଁ ଦେଖିଥିଲି ଅନଲାଇନରେ ଦେଖିଥିଲି। କିଛିଟା ଯୁବକ ଏବଂ ଯୁବତୀ ଯାଇ ସେଠାରେ ଗୋଟେ ଟେ ପିପିଲି ପାଖରେ ଗୋଟେ ଭଲ ଜାଗାଟିଏ ଅଛି ଯୋଉଠିକି ସେମାନେ ପ୍ରତ୍ୟେକ ଦିନ ରିଲ କରୁଚନ୍ତି ଆପଣ ନିଶ୍ଚିନ୍ତ ରୂପରେ ବୁଝିପାରୁଥିବେ କିମ ମୁଁ କେଉଁ ଜାଗା କଥା କହୁଚି ତେଣୁ ଆପଣ ଏବଂ ମୁଁ ଯାଇକରି କିଛି ଗୋଟେ ଦିଟା ରିଲସ ବନେଇ ଆସ ଯେ ଥିଲେ ଭଲ ହୋଇଥାନ୍ତା। ଆଉ ଆପଣ କିଛି ଏବେ ପରୀକ୍ଷା ଫରୀକ୍ଷା ଦବାକୁ ଯାଉଥିଲେ କି, କାରଣ ମୁଁ ଦେଖୁଥିଲି ଏବେ ଆପଣ ବୋହୁତ ବ୍ୟସ୍ତ ଅଛନ୍ତି। କାରଣ ଆପଣ ପାଠ ପଢୁଛନ୍ତି। ଆପଣ ତ ସେପଟେ ଖାଲି ଆପଣଙ୍କ ଭାଇଙ୍କ ସହ କଥା ହେଉଛନ୍ତି ଆଉ। ତେବେ କିଛି କଥା ନାହିଁ, ମୁଁ ଭାବୁଥିଲି କି ଯଦି ଆପଣ ଯଦି ମୋ ସହ ପିପିଲି ଆସନ୍ତେ। ଆମେ ମୋ ବସ୍ ରେ ଯାଇ ଭଲ ଭଲ ବୁଲାବୁଲି କରି ଆସନ୍ତେ।
ଆପଣଙ୍କର ଯଦି ମୁଁ ଭାବୁଥିଲି କି ଆପଣ ଆଜି ମାନେ କଣ ଖାଇବା ପିଇବା କରିନାହାନ୍ତି? ଯଦି ମୁଁ ଭାବୁଥିଲି କି ଆପଣ ଯଦି ଆଜି କିଛି ଖାଇବି କରନ୍ତେ। ତେବେ ମୁଁ ଆପଣ ପାଇଁ କିଛିଟା ରୋଷେଇ କରି ନେଇ ଯାଇଥାନ୍ତି।
କଣ ରୋଷେଇ?।
ମୁଁ ତ ଭାବୁଥିଲି ଆଜି ରୋଷେଇ କରି ଆପଣ ପାଇଁ କିଛି ନେଇଥାନ୍ତି, କିଛି ଗୋଟେ କରିକି ନେଇଯାଇଥା ନ୍ତି ଆଉ, ଆଉ ଆପଣଙ୍କର କଣ ସବୁ ହସ ମାନେ ସମସ୍ୟାର ସମାଧାନ ହେଇଗଲା? ଓହୋ! ଆପଣଙ୍କର ଅସୁବିଧାର ସବେ ସମ୍ମୁଖୀନ ହେଇନି ତେବେ ନା। ହୁଁ। ଏପର୍ଯ୍ୟନ୍ତ ରୂପେ ମଧ୍ୟ ମତେ ମାଇଁଙ୍କର, ମାମୁଁଙ୍କର ଶବ୍ଦ ମତେ ପ୍ରତିଫଳିତ ହେଉଅଛି। ତେଣୁ କିଛି କଥା ନାହିଁ ଆପଣ ନିଶ୍ଚିନ୍ତ ରୂପରେ ଯାଆନ୍ତୁ କଥା ହୁଅନ୍ତୁ ଖାଆନ୍ତୁ ପିଅନ୍ତୁ ଏବଂ ଆପଣଙ୍କ ନିଜ କର୍ମରେ ଲାଗିଯାଆନ୍ତୁ। ମୁଁ ତ କହିବି କି ଆପଣ ସଦାସର୍ବଦା ଏମତି ହିଁ କାମ କରିଚାଲନ୍ତୁ, ଏବଂ କାମ କରି ଚାଲନ୍ତୁ। ଆଉ ଆପଣ ଜାଣିଛନ୍ତି ମୁଁ ଆଜି ଗୋଟେ ଗଛ ଲଗାଇଥିଲି। ତାହା ପୁଣି ହେଉଛି ପୁଦିନା ଏବଂ ତୁଳସୀ